ହ୍ୟାଲୋ।
ହଁ ମ୍ୟାଡ଼ାମ ହ୍ୟାଲୋ ହଁ ମ୍ୟାଡ଼ାମ ଆବାଜ ଆସୁନି। ହଁ ମ୍ୟାଡ଼ାମ ନମସ୍କାର।
ଆବାଜ ଆସୁନି।
ହଁ ଆସୁଛି କୁହନ୍ତୁ ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ। ହଁ ମ୍ୟାଡାମ ଭଲ ଅଛି ଆପଣ ଆପଣ କେମତି ଅ ଭଲ ଅଛି ଭଲ ଅଛି।
ମୁଁ ମୁଁ ତ ବହୁତ୍ ବଢ଼ିଆ ଆଜ୍ଞା ମୁଁ ତ ବହୁତ୍ ବଢ଼ିଆ ଅଛି।
ବହୁତ୍ ଭଲ ଅଛନ୍ତି ଆଉ କଣ କରୁଥିଲେ?
ଏଇ ବ ବସିଥିଲି ଆଉ ବର୍ଷା ହଉଛି ତ।
ହଁ ବର୍ଷା ହଉଛି ନା ହଁ ହଁ ହଁ। ଏପଟେ ବି ବର୍ଷା ହଉଛି ଆଉ ଆପଣଙ୍କୁ ବର୍ଷା କେମିତି ଲାଗେ? ଭଲ ଲାଗେ ବର୍ଷା ହେଲେ।
ହଁ ବର୍ଷା ହଁ ବର୍ଷା ତ ହେଲେ ସମିସ୍ତିକି ଭଲ ଲାଗେ। ମତେ ଟିକେ ମତେ ବି ବହୁତ୍ ଭଲ ଲାଗେ।
ଆଚ୍ଛା ଆଉ ଅଲଗା କିଛି ଋତୁ ଭଲ ଲାଗେ ନା ଖାଲି ବର୍ଷା ଋତୁ ହିଁ ଭଲ ଲାଗେ।
ନାଁ ବ ନାଇଁ ନାଇଁ ବର୍ଷା ଋତୁ ଭଲ ଲାଗେ। ଆଉ ଶୀତ ଋତୁ ସେମିତି କହିବାକୁ ଗଲେ ହଁ ଶୀତ ଋତୁ ବି ଭଲ ଲାଗେ ଗ୍ରୀଷ୍ମ ଋତୁ
ଗ୍ରୀଷ୍ମ ଋତୁ ଆପଣଙ୍କୁ ମ୍ୟାଡ଼ାମ ଭଲ ଲାଗେ ଗ୍ରୀଷ୍ମରେ ସମସ୍ତେ ତାପମାତ୍ରା ଅଧିକ ରୁହେ ବୋଲି ଗ୍ରୀ ଗ୍ରୀଷ୍ମ ଋତୁକୁୁ ସମସ୍ତେ
ତାପମାତ୍ରା ଅଧିକ ରୁହେ ଯେ କିନ୍ତୁ ସେଇ ସମୟରେ ପରିବା ଗୁଡାକ ଖାଇବାକୁ ଭଲ ଲାଗେ ନା। ହ
ଆଛା ହଁ ହଁ ଯାହା କହିଲା ମ୍ୟାଡାମ ସତ କଥା ପରିବା ଗୁଡା ଶସ୍ତା ବି ଥାଏ। ଖରାଦିନ ପରିବା
ହୁଁ ହୁଁ ସସ୍ତା ଥାଏ ତାପରେ ତରଭୁଜ ଖାଇବାକୁ ବହୁତ ଭଲ ଲାଗେନି।
ହଁ ତରଭୁଜ ବହୁତ ପସନ୍ଦ ସେଇ ଋତୁରେ ହଁ ହଁ ମ୍ୟାଡାମ ସେଇଟା। କଥା ଆଉ ଆପଣ କଣ କରୁଛନ୍ତି। ସବୁ ପର୍ବପର୍ବାଣୀ ପର୍ବପର୍ବାଣୀ
ପର୍ବପର୍ବାଣ ତ ଏବେ ହେଇ ଗଲା ରଜ
ଆ ରଜରେ କଣ ସବୁ କଲେ?
ହୁଁ ରଜରେ ତ ଭଲ ସେେ ପାଳନ କରାହେଲା। ରଜରେ ଡ୍ରେସ୍ ହଁ ହଁ ହଁ ପିଠା ଖାଇଥିଲି।
ରଜ ଦୋଳି ରଜ ପାନ
ରଜ ପାନ ରଜଡୋଳି ନୂଆ ଡ୍ରେସ ରଜବାଜ ହଁ।
ଆପଣଙ୍କ ପିଠା ବନେଇବେ ଆସେ?
ହ। ହଁ ସେ ନା ନା ସେମିତିରେ ତ ହଁ ଗୋଟେ ଭଲ ଲାଗେ କଣ କହିଲେ ଚକୁଳି ପିଠା ଟା।
ଚକୁଳି ପିଠା ଆଚ୍ଛା ଚକୁଳି ପିଠା ଭଲ ଲାଗେ ନା ଦୋସା ଟା ଭଲ ଲାଗେ।
ନ ଦୋସା ଦୋସ
ଦୋସା ଦୋସା ବନେଇ ପାରନ୍ତି ଆପଣ ନା ନାଇଁ।
ନା ନା ନା।
ଓହୋ ଆପଣ ବନାନ୍ତିନି ଦୋସାର ଚକଲେଟ ଏବେ ଭଲ ଲାଗେ ନା ଭଲ ଲାଗେନି।
ହଁ।
ସମ୍ବର ଆପଣ ବନେଇବା ଜାଣିଛନ୍ତି ହଁ ମତେ ବି ବହୁତ ପସନ୍ଦ। ମୁଁ ମୁଁ ଜାଣିଛି ମୁଁ ରୋଷେଇ ଜାଣିଛି ମତେ ଭଲ ଲାଗେ ମୁଁ ନିଜେ ବନାଏ ଦୋସା ବନେଇ ମାନେ ମତେ କିଣା କିଣା ଖାଇବା ଅପେକ୍ଷା ତିଆରି ଖାଇବା ଟା ବହୁତ ଭଲ ଲାଗେ ମୁଁ ଚାହେ ମାନେ ଘରେ କିଛି ନା କିଛି ଯଦି ସବୁ ପ୍ରକାର ପରିବା ଆ ଅ ମାନେ ଅଛି ଜିନିଷଟା ଘରେ ନା ଗୋଟେ ଜ ମାନେ କିଛି ଗୋଟେ ରୋଷେଇ କରିବା ପାଇଁ ଯଦି କିଛି ଗୋଟେ ତରକାରୀ କରିବା ପାଇଁ ମାନେଙ୍କର ସବୁ ଜିନିଷ ଅଛି ଘରେ।
ହଁ ହଁ ତାପରେ ଏମିତିରେ କଣ କହିଲ ଘରେ ବନେଇକି ଖାଇବା ପାଇଁ ଭଲ ଲାଗେ କିନ୍ତୁ ଲୋକମାନେ କଣ ଏବେ ଏଇ ଯୁଗରେ ମାନେ ଏବେ ଆଗ ଅପେକ୍ଷା ଏବେ ଲୋକମାନେ କଣ ଚାହୁଁଛନ୍ତି କି ଘର ଖାଇବା।
ନା ନା ନା ଲୋକମାନେ ଚାହୁଁଛନ୍ତି ଆମେ କିଣିଦବୁ। ସରିଲା ପଇସା ପକେଇଲେ ତ ସବୁ ଜିନିଷ ଆସିଲା ସବୁ କିଣିକି ଆମେ ଖାଇଦବା।
ତ ସାଙ୍ଗସଙ୍ଗ ଅନଲାଇନ୍ରେ ସାଙ୍ଗସଙ୍ଗ୍ ଅର୍ଡ଼ର କରିଦେଲି। ସୋଇଲାା ଘରେ ଆସିକି ପହଞ୍ଚିଲା ଆଉ କିଏ ସେ ଯାଉଛି କଷ୍ଟ। କରିକି କିଏ ସେ ଯାଉଛି କଷ୍ଟ କରିକି କରିବା ପାଇଁ ରୋଷେଇ କିନ୍ତୁ ବାହାର ଠାରୁ ଘରେ ତିଆରି କଲେ କିନ୍ତୁ ଦେହ ପାଇଁ ଭଲ।
ହଁ ହଁ ନିହାତି ଆପଣ ସବୁ ପନିପରିବା କଣ ଭଲ ଲାଗେ।
ମତେ ମତେ ସେମିତିରେ ଗଲେ ମୁଁ କିଛି ରୋଷେଇ ମତେ ଅବଶ୍ୟ କିଛି ଆସେନି ଅଳ୍ପ କିଛି ଶିଖିଛି ଆଉ। ଆପଣ ଆପଣ ସବୁ କରନ୍ତି ବୋଧେ ନାଇଁ।
ହଁ ହଁ ମୁଁ ପାଖାପାଖି ସବୁ କରିଦିଏ ପିଠା ଉପରେ ଟିକେ ମୁଁ ବନେଇନି ମାନେ ଘରେ ତ କରିଦିଅନ୍ତି ଯେମିତି ଆରିସାପ ପିଠା କାକରାା ପିଠା ମାଣ୍ଡୁଅ ପିଠା ପୋଡ ପିଠା ଖିରି ଏଇ ସବୁ ଏମତି ବଡ ବଡ ଜିନିଷ ସବୁ କରିନି ହ କିନ୍ତୁ ଅଲଗା ରୋଷେଇ ଆମିଷ ହେଲା ଚିକେନ ତରକାରୀ ମଟନ ତରକାରୀ ମାଛ ତରକାର
ହୁଁ
ମାଛ ଘାଣ୍ଟ ଏଇ ସବୁ ମତେ ଭଲ ଲାଗେ ମୁଁ ନିଜେ ରୋଷେଇ କରେ ସାଧା ଉପରେ ବି ଯାହା ହେଲା ପନିର ହେଲା ଛତୁ ହେଲା କି ଛୁଇଁ ସଜନା ଛଇ ଖଳିଆଳୁ ବେସର କି ଆଉ କିଛି ତରକାରରିୀ ଘରେ
ପ୍ରକାର ଓଡିଆରେ ଯେତିକି ପ୍ରକାର ଖାଇବା ଆପଣ ଶିଖିଛନ୍ତି
ହଁ ହଁ ହଁ ମୁଁ କରିନିଏ ମାନେ ଭଲ ଲାଗେ ରୋଷେଇ କରିବାକୁ ବି ଭଲ ଲାଗେ ଯଦି ଟାଇମ ଅଛି ନା ଆଉ ଇଚ୍ଛା ବି ଅଛି ଉ ଆଉ ଜିନିଷ ବି ସବୁ ଥିବା ଦରକାର ତା ପାଇଁ ଯାହା ଯାହା ଦରକାର ଗୋଟେ ଜିନିଷ ହଁ ଗୋଟେ ତରକାରୀ ହେଲା କି ଗୋଟେ ଜା ହେଲା ଯେତିକି ଜିନିଷ ଅଛି ନା ଘରେ ମୁଁ ଚାହେଁ ଯେ ହଁ ତିଆରି କରିଦେବି ସମୟ ଅଛି ତ ବନେଇଦବା
ସବୁ ଯୋଗାଡ଼ କରିକିଥିବୁନ୍ତୁ ଗୋଟେ ଜିନିଷ ଥିବ ଆଉ ଗୋଟେ ଜି ନଥିବ ସେମିତି କଲେ ଖାଦ୍ୟ ଟା କଣ ଭଲ ଲାଗିବ କି
ହଁ କିଛି
ହୁଁ ଆଉ ଆପଣଙ୍କୁ ବୁଲିବାକୁ ଭଲ ଲାଗେ
କଣ କହିଲେ
ମୁଁ କହିଲି ବୁଲିବାକୁ ଭଲ ଲାଗେ ନା
ହଁ ବୁଲିବାକୁ ଭଲ ଲାଗେ ଆପଣଙ୍କୁ ଭଲ ଲାଗେନିଁ
ହୁଁ ମତେ ତ ବୁଲିବାକୁ ବହୁତ ଭଲ ଲାଗେ
ଆ୍ଛା ଆପଣ କୁଆଡେ ଯାଇଥିଲେ ଲାଷ୍ଟ କୁଆଡେ ବୁଲିବା ପାଇଁ ମାନେ ଏ ଘର ପାଖରେ ହେଲା କି ମାନେ ଏଇ ଭିତରେ କି ଓଡିଶା ବାହାରକୁ କି କଣ
ନାଇଁ ଓଡିଶା ବାହାରକୁ କୁଆଡେ ନାଇଁ ଏଇ ପାଖ ଆଖରେ ଯାଇଛି ଆଉ ହୁଁ
ବୁଝିବେ ହଁ ମୁଁ ପାଖ ପାଖ ମାନେ ଆପଣ ଏଇଠି ଭୁବନେଶ୍ଵର ଭିତରେ ବୁଲୁଛନ୍ତି
ହୁଁ ହଁ ପୁରୀ ପୁରୀରେ ବି ଯାଇଛି ପୁରୀ
ଆଚ୍ଛା, ଆଚ୍ଛା, ବୁଝିଲି।
ହଁ
ହଁ ମୁଁ ଯାଇଛି। ମୁଁ ବି ଆ ଭିତରେ ବୁଲାବୁଲି କରେ ସବୁ ପାଖ ପାାଖ ରା ଅ ମ୍ୟାଡାମ ଆପଣ ଦାରିଙ୍ଗିବାଡି ଯାଇଛନ୍ତି କେବେ? ଫୁଲବାଣୀ, କନ୍ଧମାଳ, ଦାରିଙ୍ଗିବାଡି, ଯାଇନାହାନ୍ତି କେବେ ଯାଆନ୍ତୁ ସେଇ ଜା ଗାଟା ଯେବେ ନେଚର ମାନେ ଆମ ପ୍ରକୃତି ତାକୁ ଟିକେ ପୁରା ଉପଭୋଗ କରିବେ। ପାହାଡ ଅ ବହୁତ ସବୁ ସବୁଜ ଗଛ, ମାନେ ରା ସ୍ତା ଆପଣ ଯିବେ ନା ଆସିବା ପାଇଁ ଇଚ୍ଛା ହବନି ମ୍ୟାଡାମ ଆପଣ ଚାହିଁବେ ଯେ ହଁ ମୁଁ ରହିଯିବି, ହଁ ହଁ ମୁଁ ମ୍ୟାଡାମ ଯାଇଥିଲି। ହଁ, ମୁଁ ଯାଇଥିଲି। ଯାଇଥିଲି ମ ବହୁତ ଭଲ ଜାଗା ମୁଁ ଆଗରୁ ଯାଇନଥିଲି ଲାଇଫରେ ଥରେ ହିଁ ଏବେ ଯାଇଥିଲି ଏଇ ଗୋଟେ ବର୍ଷ ତ ଦି ହଁ ଗୋଟେ ଦି ବର୍ଷ ଭିତରେ। ହୁଁ ବହୁତ ଭଲ ଜାଗା ଅଛି ସେଠି ବୁଲିବା ପାଇଁ‌। ଆପଣ ପାହାଡ, ଝରଣା ଆଉ ସେଠାକାର ଯୋଉ ଆଦି ଆଦିବାସୀ ଲୋକଙ୍କ ସହିତ ଆପଣ ମିଶି ପାରିବେ, କଥା ହେଇପାରିବେ, ତାଙ୍କ ଙ୍କ ସେପଟ ଖାଇବା କେମିତି, ରହଣୀ କେମିତି, ସେଇଟା ବି ଦେଖି ଦେଖିପାରିବେ, ଆଉ
ହୁଁ।
ଭାବନ୍ତୁ ପାହାଡ ଉପରେ ସେମାନେ ରହୁଛନ୍ତି ଏ କେତେ ମାନେ କଷ୍ ସେମାନେ ଯାହା ହେଲେ ବି ସେମାନେ କଷ୍ଟ କରିକି ରହୁଛନ୍ତି ନା ଆମେ ଏତେ ସହରରେ ହେଲା କି ଗାଁ ଗହଳି ରହିବା ଅଲଗା, କିନ୍ତୁ ଗୋଟେ ଭାବନ୍ତୁ ଘାଟି, ଘାଟି ପାହାଡ ଉପରେ ଯାଇକି ରହିବା, ସେଠି ଜୀବନ ବ୍ୟବସାୟ ଆରମ୍ଭ କରିବା, ଜୀବନ ଜୀବିକା ଚଳେଇବା, ସେ ଏଠି ପାଠ ପଢା ମାନେ ତମ ପାହାଡ ମାନେ ଘର ଗୋଟେ ଜାଗାରେ, ସେ ଠୁ କେତେ କିଲୋମିଟର ଦୂରରେ ଗୋଟେ ସ୍କୁଲ ଅଛି କି କେତେ କିଲୋମିଟର ଦୂରରେ ଗୋଟେ ଡାକ୍ତରଖାନାଟେ ଅଛି। ତମ ସବୁ ଯଦି ଦେହ ଖରାପ ହେଲା ତ ସେମାନଙ୍କ ସେମାନେ ତାଙ୍କ ସହ ମିଶିବେ ବୁଲିବେ ବହୁତ ଭଲ ଲାଗିବ। ଆଉ ତାକୁ ଆମ ଓଡିଶାର କାଶ୍ମୀର ବୋଲି ବି କୁହନ୍ତି। ଶୁଣିଥିବେ ଦାରିଙ୍ଗବାଡି, ଓଡିଶାର କାଶ୍ମୀରି ବୋଲି କୁହନ୍ତି ନା ସେଟା ସେଟା ଶୀ ଶୀତ ଦିନେ ଆମର ଟେ ମାନେ ତାପମାତ୍ରା ଟା ବହୁତ କମ୍, ହୁ ଏମିତି କି ବର ବରଫପାତ ବି ହୁଏ, ଯଦି ଆପଣଙ୍କ ଭାଗ୍ୟରେ ଥିବ ବେଳା ଭଲ ଥିବ ଯଦି ତମେ ସେଇ ସମୟରେ ଯାଇଛ ତମେ ଦେଖିପାରିବ। ହଁ। ଆଉ ହେଲେ ଆମେ ଯୋଉ ସମୟରେ ଯାଇଥିଲୁ ବରଫପାତ ନଥିଲା କିନ୍ତୁ ଥଣ୍ଡା ଥିଲା। ଥଣ୍ଡା କ୍ଲାଇମେଟ ଥିଲା ଥଣ୍ଡା
ଥିଲେ କେବେ ଯାଇଥିଲେ?
ହଁ ଯାଇଥିଲି ମ୍ୟାଡ଼ାମ ଡିସେ ଡିସେମ୍ବର ମାସ ଲାଷ୍ଟରେ, ଶେଷ ଆଡିକି ଡିସେମ୍ବର ଶେଷ ଆଡିକି ଯାଇଥିଲୁ। ଅ ହଁ, ବୁଲିକି ଆସିଥିଲୁ ଆଉ।
ହଉ।
ବହୁତ ଭଲ ଜାଗା ମ୍ୟାଡ଼ାମ।
ହୁଁ।
ଝରଣା ପାହାଡ ବହୁତ ଗଛ ପାଇବେ, ଅ ବହୁତ ସାରା ଝରଣା ଗୋଟେ ଝରଣା ବୋଧେ ନୁହେଁ ସେଇଠି ଦି ତିନିଟା ଝରଣା ବି ଦେଖିପାରିବେ।
ହଁ।
ହୁଁ କୁହନ୍ତୁ ଆପଣଙ୍କର କଣ କହୁଥିଲେ?
ମୁଁ କହିଲି ଆପଣ ରଜ ଏଥର କେମିତି ପାଳନ କଲେ?
ହଁ ମ୍ୟାଡାମ ମୋର ରଜ ବହୁତ ଭଲରେ ଯାଇଛି ଯାଇଥିଲି ର ରଜ ମହୋତ୍ସବ ବୁଲିବା ପାଇଁକା।
ହଁ କୋଉଠି ରଜ ମହୋତ୍ସବ ତମ ସେଠି ହୁଏ?
ହଁ ଆମର ଏଠି ଘର ପାଖରେ କେବଳ ଲାଷ୍ଟ ରଜରେ ରଜ ମହୋତ୍ସବ ହେଇଥିଲା। ଆଉ ହେଇଥିଲା, ଆ ଏଠି ପାତ୍ରପଡାରେ ହେଇଥିଲା ରଜ ମହୋତ୍ସବ। ଉଁ ସେଠିକ୍ ଯାଇଥିଲି। ସେ ବହୁତ ସାରା ଦୋକାନ ବଜାର, ଦୋଳି ଏମିତି ସବୁ ପଡିଥିଲା। ତାକୁ ସବୁ ଦେଖିଥିଲି। ହଁ ମ୍ୟାଡ଼ାମ ଆପଣ ଖେଳନ୍ତିନି କି,
ହୁଁ ଖେଳେ ଯେ ହେଲେ କଣ କ ପାନ ଖାଆନ୍ତି?
ହଁ ପାନ ସେଇ ସାଧା ପାନ ଆଉ ସେମିତି
ସାଧା ପାନ ଯେ କିନ୍ତୁ ମୁଁ ଟୋଟାଲି ପାନ ହିଁ ଖାଏନି। ମୁଁ ପାନ ହିଁ ଟୋଟାଲି ଖାଏନି ମୁଁ ମୋ ମୁଣ୍ଡ ବୁଲାଏ।
ଆଚ୍ଛା ଆଚ୍ଛା ବୁଝିଲି ମ୍ୟାଡାମ। ନା ନା ରଜ ମାନେ ମୁଁ ବି ସେମିତି ସବୁବେଳେ ଖାଏନି। ମୋର ସେଇ ପାନର ଗୁଆଟା ଖାଇଲେ ବି ମୋର ଛାତି ପେନ ହୁଏ। ମୁଁ ବି ଖାଏନି କିନ୍ତୁ ର
ଗୁଆ ବି ଟୋଟାଲି ଖାଏନି କି ପାନ ହିଁ ଖାଏନି। କାହିଁକି କହିଲ ମୋ ମୁଣ୍ଡ ବୁଲାଏ।
ମୁଁ ଗୁଆ ପକାଏନି କି ରଜ ପାନରେ ଅଧିକ ମିଠା ସବୁ ଯୋଉ ମସଲା ପଡିଥାଏ।
ହଁ ଅଁ ପାନମଧୁରୀ ହେଲା ଆଁ ମିଠା ଆଁ
ଯୋଉ କଣ କହିଲ ଆଉ ହଉ ଯୁ ହେ ନାନା ନାଲା କଣ ଚେରି
ଚେରି ଗୁଜୁରାତି ଏମିତି ସବୁ ପ ପକେଇକି ଦିଅନ୍ତି ନା ସେଟା ଲ ଲବଙ୍ଗ ହ ଲବଙ୍ଗ ଥାଏ ଭଲ ଲାଗେ ମ୍ୟାଡମ।
ହୁଁ ହୁଁ ହୁଁ ଭଲ ଯାହା ହଉ ଭଲ ଆଉ। ଆଉ ରଜରେ ଏଥର କଣ ଶାଢୀ ନା ଡ୍ରେସ କରିଥିଲେ?
ନାଇଁ ମ୍ୟାଡ଼ାମ ଡ୍ରେସ୍ କରିଥିଲି ଆଉ ମୁଁ ଆପଣଙ୍କୁ କଲ କରୁଛି ଆଉ ଟିକେ ପରେ କଥା ହେବା। ରଖୁଛି ମ୍ୟାଡାମ ଧନ୍ୟବାଦ ମୁଁ କହିଲି ରଖୁଛି ମ୍ୟାଡାମ ଧନ୍ୟବାଦ ହଁ।
ଆଜ୍ଞା ହୁଁ